ହାଲୋ!
ହାଲୋ!
ସାଙ୍ଗ କ'ଣ ଖବର?
ହାଲୋ ହାଲୋ!
ସାଙ୍ଗ
ଏ ସବୁ ଭଲ ଆଉ, ତୋ ଖବର କ'ଣ? ହଁ, ଭଲ ସବୁ ଆଉ ତୋର?
ମୋର ବି ଭଲ।
ଅଁ ଖାଇ ପି ସାଇଲୁଣୁ, ଖାଇ ପି ସାଇଲୁଣୁ?
ଏ ଖାଇ ଖାଇକି ଏଇ ଉଠିନି ରୁଟି ହେଇଥିଲା, ଆଉ ପୋଟଳ ତରକାରୀ।
ହୁଁ।
ଆଉ ଘୁଗୁନ ହେଇଥିଲା ଏଇଆ ହେଇଥିଲା ଖାଇକି ଉଠୁନି ଆଉ।
ସାଇଟ ସାଇଟରେ ଫାଟି ନାହିଁ, ହଁ। ନା, ମୁଁ କହିଲି ଆଉ ସାଇ ରେ ଚାଟିଣି ଫାଟିଣି କିଛି ନଥିଲା, ମୁଁ କହିଲି ସାଇଟରେ ଆଉ ଚା ଟିନ ଫାଟିନ କିଛି ନଥିଲା।
ନା, ନା, ଚାଟି ନେଇଁ ମିଶ୍ଚର ପୋଟଳ ଲସା ଖା ଆଉ ଆମର ପନିର, ମିକ୍ସଚର, ଖିରି। ପାମ୍ପଡ ଏସବୁ କିଛି ନ ଭୋଜି ହେଇଥିଲେ ହେଇଥାନ୍ତା ଆଉ, ଘରେ ଖାଇଲୁ ଆଉ କିଛି ନଥିଲା ଆଉ।
ଆଉ ଆଉ ବାହାଘରିଆ ସିଯିନ୍ ତ ଆଇଲାଣି ଦାବିକି ପୁରା ଖାଇବୁ ଆଉ ନୁହେଁ କି?
ହଁ, କାଲି ଗୋଟେ ବାହାଘରିଆ ଅଛି, ଏଇ ଯୋଉ ଆମର ବାଦଲ
କୋଉଠି ଅ ହଁ, ହଁ।
ତାଙ୍କ ଘର ପାଖରେ ଯୋଉ ବଳିଆ ବଳିଆ ଭାଇଙ୍କ ବା ବଡ ଭାଇ ବାହା ହେଇନି କିନ୍ତୁ ସାନ ଭାଇଟା ବାହଘର ହେଲା। ଦି ଦିନିରେ ଦି ଦିନ ପୂର୍ବରୁ ମନ୍ଦିରରେ ଗୋଟେ ବାହାଘର ହେଲା, ତା ସାନ ଭାଇର ବଡ଼ ଭାଇ କିନ୍ତୁ ବାହାହେ
ହଁ।
ହଁ, ହଁ, ଆମ ଯିଏ କାମ କରେ, ସିଏ ବାହାଘର ହେଲା। କିନ୍ତୁ ଆସିଥିଲା ବଡଭାଇ ପାଇଁ ସେ କହିଲା ମୁଁ କାଳିଟେ ମୁଁ ବାହାହେବିନି ତୁ ବାହା ପଡ ସାନଭାଇକୁ କହିଲା ତାର ରାଜି ହେଇଗଲା ବାହା ହେଲା ମନ୍ଦିରରେ ଦି ଦିନ ପୂର୍ବରୁ ବାହାଘର ହେଲା। କାଲି କାଲି ତାର ରିସେପ୍ସନ୍।
ହୁଁ।
ଯିମୁ କାଲି ଭୋଜି ଆଉ।
ହୁଁ।
ଚିକେନଟା ହେଇଥିବ କାଲି ଖାଇବୁ ଆଉ। ତାପରେ ଏଇ କିଛି ଦିନ ତଳେ ଆଉ ଜଣଙ୍କର ଆଉ ଏଇ ଦିନ ତଳେ ଆଉ ଗୋଟେ ଜାଗାକୁ ଯାଇଥିଲୁ। ସିଏ ବି ସେମିତି ତା ବଡ ଭାଇ ବାହାହେଇନି ସାନ ଭାଇ ବାହାଘର ହେଲା। ସିଏ ଆମ ସେଇଠି ବି କାମ କରେ ସାନ ଭାଇ ତାର ଭ ଇଏ ଲଭ ମ୍ୟାରେଜ ତା ବାହାଘର ପ୍ରସ୍ତାବ ଆସିଲା ଇଏ ବାହା ହେଲା ତାଙ୍କର ଡିଜେ ଗୋଟେ ହେଇଥିଲା, ସେଠି ଅଲଗା ଡିଜେ ଏ ଠୁ ଅଲଗା ଡିଯେ
ହୁଁ।
ତ ଆମେ ଗୋଟେ ବୋଲେର କରିଥିଲେ। ନା, ନା, ଅଲଗା ଡିଜେ ଆମେ ବୋଲାରୋ ଗୋଟେ କରିକି ଯାଇଥିଲୁ ସିଏ ଯାଇଥିଲୁ ଯୋଉ ସୋ ଭ ଆମର କଣ ଢେଙ୍କାନାଳ ଗତିକି ଯାଇଥି
ଢେଙ୍କାନାଳ ଗତିକି ଯାଇଥିଲ?
ହଁ ଗୋଟେ ବୋଲର ହେଇଥିଲା?
କେତେ ସମୟ ଲାଗିଲା?
ତାଙ୍କ ଗାଁ ଦି ଘଣ୍ଟା ଘଣ୍ଟାରେ ଲାଗିଲା ଆଉ। ଗୋଟେ ବସ୍ କରିଥିଲେ ଆଉ ହଁ ବସ୍ ଦିଟା କାର ଆଉ ଗୋଟେ ବୋଲର କରିଥିଲେ। ବୋଲରରେ ମୁଁ ଆଉ ମୋ ଘର ପାଖରେ ଆଉ ଦି ଜଣ ଆ ଦି ଜଣ ନା ତିନି ଜଣ ଯାଇଥିଲେ ସେପଟ ଗାଁରୁ ଦି ଜଣ ଆଉ ମୁଁ ଆମ ଗାଁରୁ ଜଣେ ଆଉ ଜଣେ ମାର୍କେଟ ଉପରୁ ବଜାର ଉପରୁ ଜଣେ ଯାଇଥିଲା ଆଉ ଜଣେ ଆଉ ଦିଜଣ ଆସିଥିଲେ ସିଆଡୁ। ଆଉ ଗୋଟେ ବୁଲେଟ୍ ରେ ଯାଇଥିଲୁ ଆମେ ଆଉ ତାଙ୍କ ଗାଁ ଲୋକ ସବୁ ବସ୍ ଗୋଟେ କରିଥିଲେ ଯାଇଥିଲେ। ସେଠି ପହଞ୍ଚିଲୁ ପହଞ୍ଚିକି ଟିଫିିନ ଦେଲେ। ଖାଇ ଦେଇକି ଫେରି ସେଠି ନାଚିଲୁ ନାଚି ନାଚି ନାଚି ନାଚି ଗଲୁ ଝିଅ ଘର ପାଖରେ ପୁରା ଜ ଯୋଉଠି ଥିଲା ତାଙ୍କ ଛକ ଟା ତା ପୁରା ପାଖରେ ଝିଅ ଘର। କିନ୍ତୁ ଆମେ ଡିଜେ ଟା ବୁଲେଇ ବୁଲେଇ ଏପଟେ ନାଚିକି ଗଲେ। କେହି ନାଚିଲେନି ସେଇ ଖାଲି ବଡ ଭାଇ ତାର ନାଚୁଥିଲା ଆମକୁ ଟାଣୁଥିଲା ନାଚୁ
ମାନେ ସାନ ଭାଇ ବାହାଘର ବଡ ଭାଇ ନାଚୁଥିଲା ଆଉ।
ବଡ଼ ଭାଇ ନାଚି ଥିଲା। ତା ଆଗରେ ହେଇନାହିଁ।
ହଁ ଶବାସ ସାବାସ।
ଏମିତି ଆ ନାଚିଲା ତାପରେ ଗଲୁ ତାଙ୍କ ସେପଟେ ସବୁ ଯୋଉ ଟେଣ୍ଟ ହେଇଥିଲା ନା ପ ପିଇ ନଥିଲା ନାଚୁଥିଲା ଆଉ।
ଓଁ ସାନ ଭାଇ ବାହା ହଉଚି ଯେ ଖୁସି ଖବର କଟେ ଖୁସି କଥା ଗୋଟେ ତ
କିଛି କଥା ଗୋଟେ ନାଚି ଚି ଆଉ। ତାପରେ ତାଙ୍କ ସେପଟେ ଟେଣ୍ଟ୍ ହେଇଥିଲା ହଁ ତାଙ୍କ ସେପଟେ ଯୋଉ ପେଣ୍ଟ ହେଇଥିଲା, ଆମ ଏପଟରେ କଣ ହେଲେ ଟେଣ୍ଟ ବାଁସ ବନ୍ଧା ହବ ସୂତା ବନ୍ଧା ହବ ତାପରେ କପଡା ଦେଇକି ଉପରେ ଗୋଟେ ମୋଟା କପଡା ତାପରେ ତଳେ ପ୍ଲେନ କପଡା ଦେଇକି ବାନ୍ଧବି ତାଙ୍କର ସେଠି ସବୁ ରଡରେ ଖୋପ ଭଳିଆ ଲଗେଇ ଦେଇଛନ୍ତି।
ହଁ ସେ ଗ୍ରୀଟି ଭଳିଆ ଥାଏ ତ?
ନା ନା ଗ୍ରିଟ ତାଙ୍କର ପୁରା ବାଁସ ଯେମିତି ସେମିତି ଲୁହା ରୋଡରେ ବାଗିଯା
ଲୁହା ରୋଡ ଏଠି ବି ଆମର ସେଇଭଳିଆ ଚାଲେ। ହଁ ହଁ ବୁଝିଲି ପ୍ଲାଷ୍ଟିକ ର ଯେମିତି ଆ ସେଇ ଟାଇପ ର ଲୁହାର ଆଉ।
ଲୁହାର କରଥା ସେଇଥିରେ ସବୁ ଟେଣ୍ଟ ତାଙ୍କର ହ
ଆ ସେଠି ଯୋଉ ଡିଜେ ଆସିଥିବ ଗୋଟେ ବଡ ଡିଜେ ଟା ଆସଥିବ ନେଇ କୋନଳ ରୁ ନେଇ କି
ଆଇଚର ଯୋଉ ହେଇଥିଲା ସେଇଥିରେ ଆସଥିଲା।
ହଁ ସେ ସେଠିକା ଲାଇନରେ ସବୁ ଆଇଚର ବା ସବୁ ବଡ ଡିଜେ ଆଉ।
ନାଇ ପୁରା ସେଠି ଜଙ୍ଗଲ ଏରିଆ ତାପରେ ସେଠି ସବୁ ମାଇନ୍ସି କୋଇଲା
ମାଇଁ ସେ ଜାଗା ମାଇଁ ସେ ଜାଗା।
ରଡ ସବୁ ଏରିଆ ଖାଲି ଗାଡି ଗୁଡା ଯୋଉ ଯାଉଚି କମ୍ପାନୀ ଗାଡି। କାରଖାନା ଗାଡି ଖାଲି ବସ୍ ଗୁଡା ଯାଉଚି।
ଟ୍ରକ୍ ଫ୍ରକ୍ ବି ଗୋଟେ ଦି ଟା ଯାଉଥବ ହଁ।
ବର୍ଷା ହଉଥାଏ ପୁରା ବିଜୁଳି ଖାଲି ମାରୁଥାଏ ଜୋର ଜୋର ପୁରା ପାଖରେ।
ଓ ହ।
ସେଠି ବସ ଯେତେବେଳେ ଛାଡିଗଲା ଛାଡ଼ିକି ଆମେ ଖାଇ ପିଇକି ବାହାରିକି ଆସୁ ଆସୁ ଘରେ ସାଢ଼େ ତିନିଟା ଚାରିଟା ହେଇଗଲା ତାପରେ ଶୋଇକି ଗଲୁ ଆଉ।
ହଁ ହଁ।
ତୁମ ସେପଟେ ବାହାଘରିଆ ଭୋଜି ହୁଏ ନା।
ହଁ ଭୋଜି ହୁଏ ଏଠି ଚିକେନ ମଟନ ନାଇଁ। ସେଇ ବାଇଗଣ ତରକାରୀ ଆଉ ଗୋଟେ ସେ ଖମଣ ବୋଲି ଗୋଟେ ଜିନିଷ ତାକୁ କରିଦେଇଥିବେ ବୁନ୍ଦିଆ ଚଣା ଆଉ ସବୁ ବିଭିନ୍ନ ପ୍ରକାରର ସବୁ ଇଏ ଆଉ ପନିର ଉପରେ କଣ ଯଦି ହେଇଥିବ କିନ୍ତୁ ଆମର ଯେମିତି ସେଠି ଆମ ଗାଁ ରେ ଯେମିତି ମିକ୍ସଚର ତରକାରୀ ଟା ପ୍ରଧାନ।
ଆମ ଏପଟରେ ଫାଷ୍ଟ ଯଦି ହବ ଆମ ଏପଟରେ ଭାତ ଟା ହବ। ଡାଲିଟା ହବ। ସେଟ ତରକାରୀ ଗୋଟେ ହବ ଭାତ ଆଳୁ ବାଇଗଣ ଟମାଟୋ ସବୁ ପକେଇ କରନ୍ତି ତାପରେ ଖଟା ଗୋଟେ ପନିର କରିବେ ତାପ ହଁ ଅଉ ରାଇ ଅଉ ରାଇ କରନ୍ତିନି ପ୍ରାୟ ବଡ ଭୋଜିରେ। କାର ବର୍ଷିକିଆ ସାଦ କରନ୍ତି ଆଉ ଆମର ପନିର ଟା ହବ ଖଟାଟେ ହବ ଖିରିଟେ ହବ ଆଉ ଆମର ଗୋଟେ ଆଳୁ ଆଉ ଆମର ଭେଣ୍ଡି ସବୁ ସାଇଜ୍ କରି କାଟିକି ଚିପ୍ସ ଗୋଟେ କରନ୍ତି।
ଚିପ୍ସ ଫିଙ୍ଗର ଚିପ୍ସ।
ଆଉ ବାଇଗଣ ଆଉ ବଢ଼ି ଫଡି ଦେଇକି ଗୋଟେ କରନ୍ତି। ଆଉ ଆମର କରନ୍ତି କଣ ତ ପୋଟଳ ରସା। ଆଉ କରନ୍ତିୁ ଦହି ବାଇଗଣ ଆଉ ଦହି ବରା ବି କରନ୍ତି।
ହୁଁ।
ଧୁକା କରନ୍ତି।
ହୁଁ ହୁଁ ଏଠି ଧୁକା ବୋକା କରନ୍ତି ହେଲେ ଆମର ଯେମିତି
ଆଁ।
ହ୍ୟାଲୋ।
ହଁ କହ।
ଆରେ ଯୋଉ ଆମର ଯେମିତି ଯାହା ହଉ ବର୍ଷିକିଆ ହଉ ବାହାଘର ହଉ ଜନ୍ମଦିନ ହଉ ବ ବ୍ରତଘର ହଉ ଯାହା ବି ହଉ। ଅ କିମ୍ବା ଯେକୌଣସି ଗୋଟେ ମଘା ଗାମ ହଉ ଯେମିତି ଆମର ମିକସଚର ତରକାରୀ ଟା ରୁହେ ଯେମିତି ହେଲେ ମିକଚର ତରକାରୀ ହେଇଥିବ ଯାହା ହେଇଯାଉ ଏଠି ସେଇଭଳିଆ ଏଠି ସେଭଳିଆ ଯାହା ବି ହେଇଥାଉ ନା କାହିଁକି ଯାହା ବି ହେଇଥାଉ ବାହାଘର ହଉ ମଘା କାମ ହଉ ମଘା କାମରେ ତ ମୁଁ କେବେ ଯାଇନି କୋଉଠି ଖାଇବା ପାଇଁ କିନ୍ତୁ ବାହାଘରିଆ ଠାକୁର କାମ ଯାଇଛି ଯେହେତୁ ଖାଇବା ପାଇଁ ସେଥିରେ କଣ ନା
ହଁ।
ଇଏ ଉଁ ଏ ତାଙ୍କର ଏଠି ପ୍ରଧାନ ହଉଛି ବାଇଗଣ ବୋଧେ
ଯେମିତି ଆମର ପୋଟଳ ରସା କ ନା ଖାଲି ବାଇଗଣ ଆଳୁ ତରକାରୀ ଖାଲି ବାଇଗଣ ପକେଇଥାନ୍ତି ନା ଆଳୁ ବହୁତ କା ଭା ବା ଯଦି ବାଇକଣ କମ ମିଳେ ଆଁ।
ହଁ ହଁ ବାଇଗଣ
ବାଇଗଣ ବାଇଗଣ ଆଳୁ ତରକାରୀ ଆ ହଁ ଆମର ଯେ ପୋଟଳର ପୋଟଳ ତରକାରୀ କଣ ନା। ପୋଟଳ ରସା ପୋଟଳ ତରକାରୀ ସେଇଭଳିଆ ବାଇଗଣ ଆଳୁ ସେଗୁଡା ରଷା କରିଦେଇଥିବେ ନା ତରକାରୀ କରିଦେଇଥିବେ ଆଉ। ଡାଲି ମିଠା ଡାଲି ଦିଆଯାଏ।
ମିଠା ଡାଲି। ଆଉ ସେଠି କ୍ଷୀରି କଣ ଦିଅନ୍ତି?
ଏ କ୍ଷୀରି ଅଁ, ସିଏ ଏ ସୁଜି କ୍ଷୀରି ନା କି କ୍ଷୀରି କିଆଣ ମୁଁ ଜାଣିିନି। ଚାଉଳ କ୍ଷୀରି ସେଟା ଗୋଟେ କେମିତି ଗୋଟେ କଣ କରିବି ଗୋଟେ ଦିଅନ୍ତି। ଆଉ ଯୋଉ ଆମର ଦେଖି ନା ରୋଲ୍ ଆଇସ୍କ୍ରିମ୍
ଛେନ୍ ଛେନା ପଡିଥାଏ ଛେନୃ ପଡି ଗୋଟେ କ୍ଷୀରି ହେଇଥାଏ।
ହଁ ହଁ ରୋଲ୍ ଆଇସ୍କ୍ରିମ୍ ନା ସେଟା ବି ଜଣ ଜଣଙ୍କ ଘରେ କରନ୍ତି। ମାନେ ସେଇଠି ସା ହଁ ସେଇଠି ସାମ୍ନାରେ ବନେଇକି ଦେବେ ସେ ଖାଇବାକୁ।
ନା ଦେବେ ତାପରେ ବି ଏଠି ଉଁ, ସିମିତି ଆମର ସେଠି ଯେମିତି ଡିଜେ ଫିଜେ ଜୋର ସୋର ବର ବାଜେ ଏଠି ସିମିତି ନୁହେଁ। ଛୋଟ ଉଁ, ମାନେ ବଡ ଗାଡି ତା ଭିତରେ ଅଳ୍ପ ଜିନିଷ ନାଗିଥିବ ହାଲକା ହାଲକା ବାଜେ ଆଉ। ବାଜେ ସେ ସମସ୍ତେ ଝିଅ ପୁଅ ସମସ୍ତେ ନାଚନ୍ତି। ତାପର ଲୋ-ସେ ବର ଯିଏ ସିଏ ବି ଅ, ଉଁ, ସତ ସତିକା ଘୋଡାର ବସିକି ଆସେ।
ଭଲ ଆଉ। ତୋ ଭାଇ ଗୋଟେ ଫୋନ୍ କିଣିଛି।
ଜାଣିଛି।
ଆ ତ ଭାଇ ଫୋନ୍ ଗୋଟେ କିଣିଚି ଜାଣିଛୁ?
ନା।
ତ ଭାଇ ଗୋଟେ ନୂଆ ଫୋନ୍ ଟେ କିଣିଛି। ଆ, ଗାଁକୁ ଆସିଥିଲା ଗାଁ କୁ ଏବେ ଆଇଛି। ମୋଦି ଗୋଟେ ତାଙ୍କର ହେଲା।
କେବେ ଆସିଲା?
ହପ୍ତା ଯୋଉ ବସେନା ହରିବଂଶ ଠାକୁର ଯୋଉ ବସନ୍
ଅଁ, ହଁ, ହଁ, ହଁ ବୁଝିଲି ବୁଝିଲି ହଁ, ହଁ।
ସେ ବସିଲା ତାଙ୍କର ଭୋଜି ଗୋଟେ ହେଇଥିଲା ଭାତ କରିଥିଲେ, ଡାଲି କର ଥିଲେ। ତରକାରୀ କରିଥିଲେ ଖଟା କରିଥିଲେ, ଆଉ କ୍ଷୀରି କରିଥିଲେ। ଆଉ ତୋ ଭାଇ ଗୋଟେ ତାପରେ ନୂଆ ଫୋନ୍ ଟେ କିଣିଲା।
କି ଫୋନ୍ ଆାଇ ଫୋନ୍ ଆଁ?
ଗୁଗଲ ପିସେଲ ଗୁଗଲ ପିକ୍ସେ
ଏ ସେଟା ଭଲ ସେ-ସେଟା ଭଲ ଫୋନ୍।
ହଁ। ଆଇଫୋନ୍ ନା ଆଇଫୋନ୍ ପରେ ଗୁଗଲ ପିକ୍ସେଲ? ସିଏ ଆସୁଛି ତିରିଶ ହଜାର ତାର ସବୁ ଫୋନ୍ ତିରିଶ ହଜାର ପରେ ତିରିଶ ହଜାର ଅଠେଇଶି ହଜାରେ ପରେ ଷ୍ଟାର୍ଟ ଏ ଆରମ୍ଭ ହେଇଯାଏ। ସି ଯୋଉଟା କିଣିଚି ବୋଧେ ଲାଗୁ ସେ ଯୋଉଟା କିଣେଇଚି ସେବେ ଏ ବେ ବୋଧେ ଦେଖଉଛି ଅ, ଅଡଷଟି ହଜାର ନା କେତେ ଦେଖଉ ତ କହୁଥିଲା କିନ୍ତୁ ମୁଁ ପଚାଶ ହଜାର ରେ କିଣିବି।
ହଁ କୋଉଠି ଏ ଏ ଆମ ଏଠି କିଣିିଚି ନା ଯୋଉଠି ରହୁଥିଲା ସେଠୁ କିଣିଚି?
ନା ନା ଏଇ ଚବିଶ ତାରି ତୁ ସାଙ୍ଗ କେବେ ନହନ କେବେ।
ନା ନୂଆ ଫୋନ୍ ପଇସା ପତ୍ର ନାଇଁ ନୂଆ ଫୋନ୍ କଣ କିଣିବୁ। ନାଇଁ ଏବେ କିଣିମିନି ସେ ଦେ ଆର ବର
ତ ସାଙ୍ଗ ଚାକିରି କଲୁଣୁ। ପଇସା କଣ ରଖି ଦେଉଚୁ ଗୋଟେ ନୂଆ ଫୋନ୍ ଟେ କିଣିବୁ ନା। ତ ଫୋନ୍ ଟା ପୁରୁଣା ହେଇଗଲାଣି ସେଟା କ
ଯାହା
ଭଲ ଫୋନ୍ ଟେ ନେଲା। ଏ ଫୋନ୍ ଗୋଟେ କିଣିବୁ, ଗାଡି ଗୋଟେ କିଣିବୁ, ଚାରିଚକିଆ କାର ଗୋଟେ କିଣିବୁ ନହଲେ।
ନା ଗାଡି ତ କିଣିବାର ଅଛି ନଭେମ୍ବର ମାସ ମାନେ ଗାଡି କିଣିବାର ଅଛି। ସ୍କୁଟି ଗୋଟେ, ଆମର ଯୋଉ ଅ- ଆକ୍ସେସ ସୁଜୁକୀ ଦି ଚକିଆ ସ୍କୁଟି ସ୍କୁଟି।
ଓହୋ ଆକ୍ସେସ୍ ସୁଜୁକୀ ୱାନ ଟ୍ବେଣ୍ଟି।
ହଁ ସେଇଟା ସେଇ ଗାଡି ଟା ଭଲ ନା ସ୍କୁଟି ଟା?
ହଁ। ସେଇ ଗାଡି ଟା ଭଲ ଗାଡି, ସେଇ ଗାଡି ଟା ଏବେ ଭଲ ଗାଡି।
ହଁ ସେଇ ଗାଡିଟା କିଣିବାର ପ୍ଲାନିଂ ଅଛି, ଦେଖାଯାଉ ବାପା ଗଲେ ବାପାଙ୍କୁ ଯୋଉଟା ପସ ମୋର ସେଟା କିଣା ହବ ଆଉ।
ହଁ ସାଙ୍ଗ ସେଇଟା କିଣିଦେ।
ହୁଁ, ଭଲ ହବ ତାପରେ ସେଟା ବି
ଆମେ ଏବେ ବ୍ୟାଟେରୀ ଗାଡି କିଣିଦବୁ ଚାର୍ଜ ବସେଇ ଦବୁ। ତାପରେ ତୋର ଦିନମାନ ବୁଲିଲୁ।
ଆବ୍ୟାଟେରୀ ଗାଡି ସୁବିଧା ନୁହେଁ, ହଁ।
କିନ୍ତୁ ପେଟ୍ରୋଲ, ତେଲ ଗାଡି ଯଦି କିଣିବୁ ତର ତେଲ କେବେ ଯେତିକି ଗାଡି ହେଇନଥିବ ବର୍ଷେ ଦି ବର୍ଷ ପରେ ସେତିିକି ଟଙ୍କାର ତେଲ ଖାଲି ପକେଇଦବୁ ଗାଡିରେ। ଯଦି ବ୍ୟାଟେରୀ ଗାଡ଼ି କିଣିଦବୁ ଦିନକୁ ତୋର ପାଞ୍ଚ ଟଙ୍କା, ଦଶ ଟଙ୍କା ହବ। ବିଲ ଉଠିବ ଏମତି ତୁ ଧର ବୁଲିଲୁ ମେଞ୍ଚେ ଜାଗା। କୁଆଡେ କିଛି ଟେନସନ ନାହିଁ ଯୁଆଡେ ଯାଇପାରିଲୁ, କିନ୍ତୁ ଟିକେ ଦୂର ଜାଗା ଯାଇପାରିବୁନୁ ଆଉ।